ହଲୋ ହ୍ୟାଲୋ।
ହୁଁ।
କଣ କରୁଚ?
ଏଇ ବସିଥିଲୁ ଆମର ଯେଉ ସିନିୟର ଦିଦିମାନୋନ ଆସିଥିଲେ।
ହ
ତ ସାର୍ଟିଫିକେଟ ପାଇଁ କଲେଜକୁ ଆସିଥିଲେ ତ ଆମ ପାଖକୁ ଆସିଥିଲେ ବୁଝିବା ପାଇଁ ଆସୁଥିଲେ ଯେ ତାଙ୍କୁ ଦେଖିଲା ପରେ ଟିକେ ଖୁସି ଲାଗୁଛି ଆଉ କେତେ ଦିନି ପରେ ଆସୁଛନ୍ତି।
ଓହୋ ଖାଇପିଆ ସାରିଲଣି?
ହଁ ଭାତ ଖାଇଥିଲି ପୋଟଳ କଷା ଖାଇଥିଲି ଡାଲି ଖାଇଥିଲି ଆଉ ପାମ୍ପଡ ଆଜି ଆମ ଦେଥିଲେ ପାମ୍ପଡ଼ ଖାଇଥିଲି।
ଅହ। ଏଇ ଶୋଇଛି ଆଉ ଏଡେ ତ ଜୋରେ ବର୍ଷା ହଉଛି।
ଓହୋ ଆମର ବି ଏପଟେ ବର୍ଷା ହଉଛି ଯୋରେ
କଣ କହିଲ?
ଆମର ବି ଏପଟେ ବର୍ଷା ଜୋରେ ହଉଛି। ସଖାଳଠୁ ହଉଚି।
ମାନେ ଘରକୁ ଆଉ ଏବେ ଆସିନବୋଧେ।
ନା ନା ମୁଁ ଘରକୁ ଯାଇନି। ଘରକୁ ଗଲା ବେଳକୁ ଆହୁରି ଦି ମାସ କି ତିନି ମାସ
ଆଉ ଭଲ ସବୁ
ହଁ ତମର?
ହଁ ଆମର ସମସ୍ତେ ଭଲ କିନ୍ତୁ ମଝିରେ ମୁ ମାନେ ମାଙ୍କ ଦେହ ଖରାପ ଟିକେ ଥିଲା ମେଡ଼ିକାଲ ଆସିଥିଲେ କଟକ ପୁଣି ପଳେଇଛନ୍ତି।
ଅହ ହ।
ଆଉ କଣ ଖାଇଥିଲେ ଆପଣ?
ଆଜି ଆମର ଭାତ ଆଉ ଡାଲି ପାମ୍ପଡ଼ ଆଉ ଯୋଉ ମୁଁ କହିଲି ଦହି ଖଡା ହେଇଥିଲା କୁନ୍ଦୁରି ଭଜା ବାଇଗଣ ଭଜା
ଅହ।
ହୁଁ।
ଆଉ ଯୋଉ ଆଜି ଆଇଁଷ ଖାଆନ୍ତିନି କି ଶନିବାରେ?
ନାଁ ଶନିବାରେ ମୁଁ ଆଇଁଷ ଖା
ପ୍ରାୟତଃ ସମସ୍ତଙ୍କର ଶନିବାର ମାନେ କେହି ଖାଆନ୍ତିନି ଏଥର ଆଇଁଷ ମୁଁ ତ ଆଜି ଆଇଁଷ ଖାଇନଥିଲି ମୋ ସାଙ୍ଗମାନେ ଆଜି ଅଣ୍ଡା ଆଣିକି ସିଝେଇକି ଖାଇଥିଲେ।
ହଁ।
ଆଉ ସେପଟେ ଯୋଉ କନ୍ତ ବର୍ଷା କମିଥିଲା ନା ଅଧିକ ଅଧିକ ହଉଛି।
ବର୍ଷା ତ ତାପରକୁ ତାପର ତାପର ତାପର ଆସୁଛି ଯେ ଲୁଗାପଟା ତ ସବୁ ଆଉ
ଅହୁ ହ।
ହୁଁ ହୁଁ।
ଆଉ ଲୁଗାପଟା ଶୁଖି ନାହିଁ ତାହେଲେ?
ନାପା ଓଦା ଅଛି ସବୁ
ଓହୋ ଖରା ବି
ତମର ନା ଖରା ଆଜି ଟୋଟାଲି ଦେଖେଇନି
ଓହୋ ଆମର ବି ଏପଟେ ସେମ୍ତି ମାନେ ଫ୍ୟାନ୍ ମାନଙ୍କରେ ଡ୍ରେସ୍ ଗୁଡାକ ସୁୁଖା ହେଇଚି। ଆଉ ତାପରେ ଏଇ ବାହାରେ ଶୁଖୋଉନୁ ସେ ତଳେ ଫଳେ କାଳେ ପଡିବ ମାନେ କୋତରା ଲାଗିବ ନା ଡ୍ରେସ୍ ଟା ତାପରେ ଏ କୁକୁର ଗୋଡା ବି ଏପଟ ସେପଟ ହଉଚନ୍ତି, ଆଜି ଗୋଟେ କୁକୁର ତିନିଟା କୁକୁର ଗୋଟେ ବିଲେଇ ଛୁଆଟାକୁ ମାରିଦେଲେ। ମାରି ଦେଇକି ତା ଗୋଟେ ଧରିଚି ତା ବେକରେ ଆଉ ଗୋଟେ ଧରିଚି ତା ପେଟରେ କାମୁଡିକି। ଲାଷ୍ଟ ବେଳୁକୁ ସେ ଛଡେଇ ଛଡେଇକା ଦେଖିଲା ବେଳୁକୁ ସେ ବିଲେଇ ଛୁଆଟା ମରିଗଲା ତାକୁ ସେ କୁ କୁକୁର ମାନେ ଛାଡିକି ରଖିଥିଲେ, ଦେଖିଲା ବେଳୁକୁ ଆମେ ଛଡେଇ ଦେଇଥିନୁ। ସେ ଥିଲା ସେଇଠି ପଡ଼ିଥିଲା, ତାକୁ କୋଉ ବାଟରେ ସେ କୁକୁର ପୁଣି ନେଇକି ତାକୁ ଝିଣି ଝୁଣେଇକି ଖାଇ ଦେଇେଚି।
ଖାଇ ଦେଇଚି, ପୁଣି ଏଇ ସାଇଡ୍ ରେ ରକ୍ତ ଟିକେ-ଟିକେ ପଡିଥିଲା ତାକୁ ବ୍ଲିଚିଂ ଫ୍ଲିଚିଂ ପକେଇକି ଆଉ ତାକୁ ସଫା କରୁଥିଲେ। ଆଉ ରଥଯାତ୍ରା ଦେଖିବା ପାଇଁ ଯାଉଛନ୍ତି ନା ପୁରୀ?
ନାଁ ପୁରୀ ଯାଉଛି ଛୋଟେ ଛୁଆଟା।
ଓହୋ। ଆଉ ସେ ପାଖ କେବେ ଯୋଉ ରଥଯାତ୍ରା ହଉଛି ନା ଯାଉଚ ନା? ସେ ପାଖରେ କୋଉଠି ହଉଚି ନା ନାଇଁ?
ହଁ। ହଁ ଏଇଠି ହୁଏ ଯେ, ମୁଁ ଯାଏନି।
ଓହୋ।
ତମର
ଆଉ ରାତି
ନା-ନା ରଥଯାତ୍ରା ବେଳୁକୁ ପୁରୀ ଯିମିନି, ଏଇ ଶ୍ରାବଣ ମାସ ବେଳୁକୁ ଆଉ ଯଦି ପାଣିଢାଲିତେ ଯିବୁ, ସିଆଡେ ପାଣିଢାଲିିତେ ଗଲେ ଯେ କଟକ ଭୁବନେଶ୍ୱର ଏରିଆ ସେଇଆଡ଼େ ଏକାସଙ୍ଗେ ପୁରୀ ହଇକି ଆମେ ଘରୁକୁ ଆସିବୁ। ପୁରୀ ଜ ପ୍ରତିିବର୍ଷ ପା ମାନେ ପାଞ୍ଚ ବର୍ଷ ତ ହେଇଗଲାଣି ଆମେ ଯାଉଚୁ ଶ୍ରାବଣ ମାସ।
ପାଣି ଢାଳୁଚୁ ଆସୁଚୁ, ପୁରୀ ଯାଉଚୁ ତା ସହିତ ଦର୍ଶନ କରିକି ଆସୁଚୁ।
ଓହୋ ବୋଲବମ୍ ଯାଅ।
ମାନେ ଆମେ ଅଲଗା ଲୋକଙ୍କ କାହା ସହିତ ଯାଉନା, ସେ ଭାଇ ଭାଉଜ ଯାଆନ୍ତି। ଆଉ ମୋ ଦିଦି ଆଉ ମୋ ସାଙ୍ଗ ଦି ଜଣ ଏମ୍ତି ଆମେ ସବୁ ଯାଉ ଛୁଆ ପିଲା ଆମ ଫ୍ୟାମିଲି ମାନଙ୍କ ସହିତ ଯାଉ, ଯାଉ ଦି ତିନି ଦିନି ରହେ ମାନେ ପାଣି ଢ଼ାଳି ମୁଁ ଆଜି। ଏ ନା ଆଜି ପାଣି ଢାଳିଲେ ରାତି ବେଳୁକୁ ଠିକ୍ ପୁରୀ ପଳେଇ ପୁରୀ ସେଇଠି ଯେଦି ରାତିରେ ରୁମୁ ରୁମ୍ ମିଳିଗଲା ତାହେଲେ ତ ଆମେ ରୁମ୍ ରେ ରହିଯାଉ। ଫ୍ୟାମିଲି ସବୁ ମିଶିକି ଗୋଟେ ରୁମ୍ ରେ, କିନ୍ତୁ ଯଦି ଫୁ ରୁମ୍ ଯ ଦି ନମିଳିଲା, ତାହେଲେ ଆମେ ଯୋଉ ତା ପରଦିନ ଅପେକ୍ଷା କରୁ ସଖାଳୁ-ସଖାଳୁ ରୁମ୍ ନେଇକି ରେଷ୍ଟ କରୁ, ଚାରିଟା ବେଳେ ଯାଇକି ଦର୍ଶନ କରୁ। ଠାକୁର ଦର୍ଶନ କଲୁ, ଠାକୁର ବେଡା ମାନେ ଠାକୁର ଯୋଉ ପିଣ୍ଢାରେ ଯୋଉ ସେଠି ବସିକି ରହୁ। ଆଉ ଠାକୁରଙ୍କ ନାମ ଟିକେ ଜପୁ, ତାପରେ ଶାନ୍ତି ମିଳିଲେ ଯାଇକି ଆସୁ। ଆମେ ଠିକ୍ ଶ୍ରାବଣ ମାସ ବେଳୁକୁୁ କିନ୍ତୁ ଭଲ ଭାବରେ ଠାକୁର ଦର୍ଶନ କରୁ।
ହଁ-ହଁ।
ଆଉ ସବୁଆଡେ ବୁଲି ବୁଲାଇକି ଆସିବୁ, ସେଇ ସ୍ୱର୍ଗଦ୍ୱାର ଆଉ ଥି ବିସ୍
ଏଇଥର ଦେଖିଆ କଣ ହଉଛି? ଉଁ ଜଗନ୍ନାଥଙ୍କ ଡୋରି ଲାଗିଥିଲେ ସିନା ଆମେ ତାଙ୍କ ପାଖକୁ ଯିବୁ?
ହଁ, ହଁ।
କୁହନ୍ତି, ସେ ଜଗନ୍ନାଥ ଯେବେ ଡୋରି ଲଗେୟେ, ସେବେ ଯାଇକି ତାଙ୍କ ପାଖକୁ ଯାଆନ୍ତି। ଆଉ ଆମେ ତ-ଅ ସାମାନ୍ୟ ମଣିଷ। ଯେତେ ଚାହିଁଲେ ବି ଯାଇପାରିବୁନି, ସେ ଯେ-ଯେ ପର୍ଯ୍ୟନ୍ତ ଇଚ୍ଛା ନ କରଛନ୍ତି।
ମୁଁ ତ ଏଇ ଗଡ୍, ଅଁ ଦି ବର୍ଷ ଏଇ ଯାଇଥିନି, ଏଇ ଆର ବର୍ଷ ନା କଣ ଯାଇଥିନି? ମୁଁ ଯାହା ଯାଇଥିନି, ସେଇ ମେଟ୍ ରିକି ପଢିଲା ବେଳେ ସେତିକି, ଆଉ ନହେନେ, ମୁଁ ଯାଇନଥିନୀ କେଭେ?
ଉୁଁ, ହୁଁ ଆଉ ଯାଇଚନ୍ କେବେ ଚିଲିକା?
ନାଁ, ନା।
ଓହୋ!। ଆଉ ଯଉଁମ୍ ଆଉ କୁଆଡେ କୁଆଡେ ବୁଲାବୁଲି କରିବା ପାଇଁ ଯାଇଚନ୍ତି?
କାଇଁ, କୁଆଡେ ବଲାବୁଲି କରିନି? ଏ ପୁଅ ଯାଇକି ବଡ ହେନେ, ଯାଇକି ଜୁଆଡେ ଯିମି ଆଉ। ତାକୁ ଏଇନା ତିନି ଚାରିବର୍ଷ ନହେନେ, ଦି ବର୍ଷ ଆଉ କଡା ଜାଗାରେ
ଅ, ହଁ, ହଁ ଛୋଟ ଛୁଆ ଧରିକି କୁଆଲେ ଯିବ?
ହୁଁ, ତମେ କଣ କରୁଛ?
ହଁ, ଏଇ ପିଜି। ପିଜି କରୁଛି, କିଛି ଖାଲି ପଢାପଢିରେ ଅଛି ତ, ଆଉ କିଛି କାମ ନାଇଁ। ଖାଉଛି, ପିଉଛି, ଶୋଉଛି।
ହୁଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ, ତମର ଘରକୁ ଫୋନ୍ କରିଥିଲା ନା ?
ଘରୁକୁ ନା! ହଁ ସକାଳେ କାଲି ଫୋନ୍ କରିନଥିଲି। ରାତି ବେଳକୁ ବୋଉ ଫୋନ୍ କରିକି କହୁଛନ୍ତି, ଆଉ କଣ କ ଫୋନ୍ କରୁ୍ନ୍? ଆଉ, ମୁଁ କହିଲି, ହଁ ଟିକେ କରିନି ଆଉ। ଆଉ କଣ ମନେ ପଡୁନି ମୋ କଥା ନା କଣ? ମୁଁ ବୋଉ ଏମିତି କହୁଛନ୍ତି। ନହେଲେ ଫୋନ୍ କରିଥାନ୍ତି, ଆଉ କ-କରିନେଇ ତ କଣ ହେଲା। ସେଇଠୁ ଉଁ ଖାଲି ବ୍ୟସ୍ତ ହେଇଯାଉଛୁ, ସିଏ ବି କହୁଛନ୍ତି?
ଆସିଲେ ଆମ ଘରକୁ ଆସିବ ଆଉ, ବୁଲି ବୁଲାକି ଯିବ।
ସେପଟେ ଭଲ ଜେଗା କଣ ଅଛି?
ହଁ, ତମ ପଟେ ତମେ ଜାଣିିନ, ଏନା?
ହୁଁ, ହୁଁ, ହୁଁ, ଯିବା ଆଉ।
ତମ-ଅ ତମ ଏରିଆ ତମେ ଜାଣିନ ଆଁ
ଉ, ହୁଁ, ହୁଁ, ଜାଣିଚି ଜାଣିଛି।
ଆମେ ଜାଣିିନଥିବୁ, ତମେ ଓଲ୍ ଟା ବୁଲେଇବା କଥା ଆମକୁ।
ହଁ, ହଁ ଦିନେ-ଏ ଯୋଉ ସମସ୍ତେ ଆସିବ। ଆଉ-ଉ ଆସିଲେ ତମ ଘର ଲୋକଙ୍କୁ ଧରିକି ଆସିବ, ସେ ଯୋଉ ନେଇଯିମି, ସବୁଆଡେ ବୁଲେଇ ଧରିକି ପଳେଇ ଆସିବି।
ହୁଁ।
ଆଉ କଣ ଖାଇଲ?
ଏଇଆ ତ ଖାଇନି ଭାତ, ଡାଲି, ପାମ୍ପଡ, ସ ଦହି ଅଭଡ଼ା, ସନ୍ଧ୍ୟାବେଳ କଥା କିଛି ଭାବା ହେଇନେଇ କଣ ବଡ ରାଶି ସୋଲା ପକେଇଛୁ ଦେଖିବା ତରକାରୀ କରିମୁ, ରୁଟି ହବ ଆଉ ଦେଖିବା ଆଳୁଚପ
ଆଜି ରାତିରେ ସମସ୍ତେ ରୁଟି ଖାଇବେ ନା ତମେ ଏକା ରୁଟି ଖାଇବ?
ସମସ୍ତେ ଆମର, ଆମର ସବୁଦିନି ରୁଟି। ବାରରେ ରୁଟି ଆଉ ଅବାରର ବି ରୁଟି।
ଓ ହଁ।
ଆମର ସମସ୍ତେ ରୁଟି ଖାଆନ୍ତି। କେହି ଭାତ ରାତିରେ
ଉଁ ହୁଁ।
ହଁ, ଗୋଟେ ଟାଇମ୍ ଖାଲି ଯାହା ଭାତ ଖାଆ ଚାଷ ନା, କେହି ଚାଷ କର ନ୍ତିନି, ନାଁ ସବୁ ବଖରା ଦିଆଯାଇଛି।
ଅ ବିଲବାଡି ବଖରା ଏକା ଦେଇ ଦେଇଛନ୍ତି?
ହୁଁ, ଚାଷ କାଇଁ କେହି କରନ୍ତିନି।
ଆଉ ବାଡିରେ କିଛି ପନିପରିବା ଲଗଉଥିବେ କି କଣ? ଯୋଉ ଏବେ ଦଖ ବର୍ଷାଦିନିଆ ନା, ଯେ ସମସ୍ତେ ଯାହାବି ହେନେ କିଛି ନା କିଛି କାକୁଡି ଫାକୁଡି କି କଣ ଲଗଉଚନ୍ତି, ସେମତି ଲଗେଇଚନ୍ତି?
କିଏ ଲଗେଇବ ନା, ଆମର କେହି ଲଗାନ୍ତିନି ଆମର।
ଓହୋ।
ଆମର ପିଜୁଳି ପ୍ରବଳ।
ଅହୋ। ପି-ପିଜୁଳି ଯୋଉ ଖାଉଛନ୍ତି, ନା ଯୋଉ ବିକ୍ରି କରୁଚନ୍ତି?
ପିଜୁଳି ଆ ପିଜୁଳି ଯିଏ ଖାଇଦେଲା, ଗାଈ ଗୋରୁ ଆଦି ଖାଉଚନ୍ତି। ବିକ୍ରି ଫିକ୍ରି କିଛି କରାହୁଏନି ଆମର।
ଯି-ଏମ ଯିଏ ଯିବ ସେମତି ଖାଇକି ଆସିବ?
ହଁ, ଯିଏ ଆଇଲା ବା ଖାଇଲେ ର
ଉଁ ହୁଁ। ଆଉ
ତମର କଣ ବାଡିରେ ସବୁ ଲଗାନ୍ତି ନା କଣ?
ହଁ, ବାଡିରେ ଯୋଉ ଲଗଉଚନ୍ତି ଯୋଉ କାକୁଡି, ଜହ୍ନି ଆଉ ବୋଇତାଳୁ। ୟା ପରେ ତ ଦ୍ୱିତୀୟା ଅ ଦ୍ଵିତୀୟା ଓଷା ବଢ଼ିଯିବ ନା, ତ ସମସ୍ତେ ଭାର ନେଇକି ଯିବେ। ସେଇଟା ଗୋଟେ ଗୋଟେ ହେଇଥିନେ ନେଇକି ଯାଆନ୍ତି।
ଆଉ ବୋଇତାଳୁ ଡଙ୍କ ଭଲ ଲାଗେ।
ହେଁ?
ଆମର ବୋଉତାଳୁ ଡଙ୍କ ଖାଇବାକୁ ଭଲ ଲାଗେ।
ଏଇ ପତ୍ର, ଶାଗ ଏଇ ଯୋଉ ରାଇତା କରିକି, ବୋଇତାଳୁ ଶାଗ ଯୋଉ ରାଇତା? ଟିକେ ଚିନି ପକେଇକି କରନ୍ତି ଯୋଉଡା।
ନା ଚିିନି ପକାଏ ନା ସେମତି
ଅ ହ ଆ ମୋ ଆମେ ଯୋଉ ମତେ ବି ଏ ଯୋଉ ବୋଇତାଳୁ ପତ୍ର ଖାଇତେ ମୁଁ ଭଲ ଲାଗେନି, ମିଠା ଟିକେ ଲାଗେ ବୋଲି ଚିନି ପକନ୍ତି ଭଲ ଲାଗେନି, ସେଇ କଖାରୁ ଯୋଉ ରାଇତା ଖାଇତେ ଭଲ ଲାଗେ। ଆଉ ବାଡିରେ ତ ଏମିତିରେ ବି ଛତ ଯୋଉ କଣ ତ କାକୁଡି ଫାକୁଡି ଲଗେଇଲେ ବି ବାହାରିବ ସିଏ। ସେଇ କାକୁଡି ଯୋଉ ମିଠା ଲାଗିବ କିଣା କାକୁଡି ସେ ମିଠା ଲାଗିବନି।
ହଁ।
ଛତୁ ଫତୁ ହୁଏ ନା ଫୁଟେନା
କଣ କହିଲେ?
ଛତୁ ଫୁଟେ ନା
ହଁ ସେପଟେ ଗର୍ଜନ ଛତୁ ଫୁଟେ ଆଣନ୍ତି ବାପା ହେରିକା ଆଣନ୍ତି।
ହଁ।
ହଉ ତାହେଲେ ଦିଦି ମୁଁ ଟିକେ ରଖୁଛି ମୁଁ ଆସେ। ଡାକୁଚନ୍ତି କଣ ପାଇଁ ଡାକୁଚନ୍ତି କଣ ପାଇଁ ମୁଁ ଟିକେ ଆସେ।
ଅଁ ହୋ କଣ କାମ ଅଛି ବୋଧେ।
ହଁ ଏଇ ଡାକୁଛନ୍ତି କଣ ପାଇଁ ଯେ ଆସିଛନ୍ତି ତ ଦିଦି ମାନେ ସେଇଥିପାଇଁ।
କଣ କହିଲ?
ନାଇଁ ଦିଦି ମାନେ ସାର୍ଟିଫିକେଟ ପାଇଁ ଆସିଛନ୍ତି ଯେ, ସେଥିପାଇଁ ଡାକୁଛନ୍ତି କଣ ପାଇଁ। ମୁଁ ଟିକେ ଯାଇକି ଶୁଣିଦେଇ ଆସେ।
ହଁ ଆଉ ଟିକେ ସମୟ ଦେଲନି।
ଅ ହୋ କହୁନାହାନ୍ତି।
ନାଁ ମୁଁ କହିଲି ଆଉ ଏଇନା ଗାଁକୁ ଏଇନେ କେ ଆଉ ଘରୁକୁ ଆସିବେନି।
ନା, ନା। ମୁଁ ଘରକୁ ଆସିନି ଏଇ ଛୁଟି ଫୁଟି ହେଲେ ଯାଇକି ଘରକୁ ଯିମି ଏଇନା ଆଉ ଘରକୁ ଯିବିନି।
ଛୁଟି ଫୁଟି ହେଲେ କି କଣ ଯେଉଁ ଓଷା ବାର ତୀର୍ଥ ବଢ଼ିଲେ ଯିବେ ଆଉ।